ହ
ହଁ
ହଁ ଆପଣ ମୋ କଥା ଶୁଭୁଛି।
ହଁ ହଁ ଶୁଭୁଛି।
ଓହୋ ଆ ଆପଣ କେମିତି ଅଛନ୍ତି ସକାଳୁ? ଉଠି ସାରିଲଣି କାମ ସବୁ ସାରିଗଲାଣି।
ହଁ ସବୁ ସରିଲାଣି ଏଇି ବସିଛି ଆଉ।
ଓହୋ ଆଉ ସକାଳ ଜଳଖିଆ ଖାଇସାରିଲେଣି।
ହଁ ହଁ ସବୁ ସଲାଗିଲଣି ଭଲ କିଲ।
ହଁ ହଁ ଆଉ ଆଉ କଣ କୁହନ୍ତୁ ଆପଣ ସେପଟେ ଆସି ଏ ଆଜି ପରା ଇଏ ହେଉଛି ୟୋଗା ଡେ ଆପଣ ଜାଣିଛନ୍ତି।
ହଁ ଏଇତ ଫୋନରେ ଏବେ ଦେଖୁଥିଲି ଯୋଗାଡେ ଆଉ କିଛି
ଆ କୁହନ୍ତୁ। କୁହନ୍ତୁ।
ହ ଆଜି ତ ଦେଖୁଥିଲି ଯୋଗା ଡେ ଆଉ ଆଉ ଫାଦର୍ସ ଡେ ବି ଦଉଥିଲେ କେତେ ଜଣ ଷ୍ଟାଟସ୍ ସବୁ ଦେଖୁଥିଲେ। ଆଉ
ଆଉ ଆପଣଙ୍କର ସେପଟେ ଯୋଗା ଡେ ରେ କଣ ହଉଛି ସବୁ।
ହଁ ଏଠି ତ କିଛି ହଉନି ହେଲେ ଏଇଠି ପାଖରେ ରେ ଯୋଉଠି ଅଛି ୟୋଗା ସେଣ୍ଟର ସେଇଠି ସେ ସବୁ ପାଳନ କରାହଉଛି। ଆଉ ଏ ଗାଁ ରେ ତ କିଛି ନାହିଁ ଏଠି କଣ କେହି କିଛି କରୁନାହାନ୍ତି। ସ୍କୁଲ ରେ ବି ସବୁ ହୁଏ। ଏ ଆଜି ତ ରବିବାର ହେଇ ଯାଇଛି ସ୍କୁଲ ବି ଛୁଟି ହେଇଛି ନହେଲେ ଆମ ସ୍କୁଲ ଟାଇମ ରେ ୟୋଗା ଡେ ରେ ବି ଆମ ପିଇ ଟି ସାର୍ ଯିଏ ଥିଲେ ସିଏ କରାନ୍ତି ଯୋଗା କରିକି। କି ଉ ସବୁ ଫଟୋ ଫଟୋ ଉଠାନ୍ତି ପାଳନ କରାହୁଏ। ଏବେ ତ ଆଉ ହଉନି ଆଉ।
ଅ ୟୋଗା ଡେ ବି ମାନେ ୟୋଗା ଯୋଗ ୟୋଗା କରିବା ଦେହ ପାଇଁ ବହୁତ ଭଲ ନାଇଁ।
ହ୍ୟାଲୋ
ହଁ କୁହନ୍ତୁ
ହଁ ମୁଁ କହିଲି ୟୋଗା କରିବା ଦେହ ପାଇଁ ବି ବହୁତ ଭଲ।
ହଁ ହଁ ଦେହ ପାଇଁ ବହୁତ ଭଲ।
ଆପଣ କେବେ ଆସନ ଆଗରୁ କରିଛନ୍ତି ସବୁ।
ହ ମାନେ କରିନି ତ ସେମିତି ଏ କଣ ମଝିରେ କରୁଥିଲି ତାପରେ ଏଇ ସମୟ ହୁଏନି ସକାଳୁ ଉଠି କିଏ ବାହାରିକି କଲେଜ ଯିବା ଇଏ ଏମିତି ସବୁ ହଉ ହେଇଯାଏ ଟାଇମ ହୁଏନି ସନ୍ଧ୍ୟା ବେଳେ ବି ସେମିତି ଇଚ୍ଛା ହୁଏ ନା ଖାଇସାରିଲା ମାନେ କଣ ଆମ ଗୋଟେ ଅଭ୍ୟାସ ଚାରିଟା ବେଳେ ଖାଇଦବା ଖାଇଦଲା ଠୁ ଆଉ ଇଛା ହୁଏନି ଖାଲି ପେଟରେ ବି କରିବା କଥା ନାହିଁ ଯୋଗଟା ଆଉ ଖାଇକି ତ କରିହବନି ସେ ଏମିତି ଏମିତିରେ ଆଉ କରିନି ଆଉ।
ଆଜ୍ଞା ଆମେ ରହୁଛୁ ଭୁବନେଶ୍ଵରରେ ଆମର ଆଯି ୟୋଗା ଡେ ଆମର ଏଠି ସବୁ ଚାଲିଥିଲା ସକାଳୁ ୟୋଗା ହେଲା ତାପରେ ଆଉ ଗୋଟେ କଣ ହଉଛି ଏକ୍ସରସାଇଜ କରେଇଲେ ହଁ ଆମର ମୁଁ ବି ୟୋଗା ସବୁବେଳେ କରେନି କିନ୍ତୁ କେତେ କରିଛି ୟୋଗା କଲେ ଭଲ ଲାଗେ ଆଉ ଏଠି ଏଇ ଯୋଉ ଆମର ଇଏ ଆସନ ଅଛି କଣ ସେଟା ଆମର ହୁଁ। ଆମର ଯୋଗ ଆସନ ସବୁ ନହିଁ ଗୋଟେ ଗୋଟେ ଆମ ସୂର୍ଯ୍ୟ ନମସ୍କାର
ହୁଁ ହୁଁ।
ସୂର୍ଯ୍ୟ ନମସ୍କାରରେ ଆମର ଅଛି ବାରଟା ବାରଟା ତାର ଇଏ କରିବ ପୋ୍ସଚର କରିବ ସେଇଟା ମୁଁ କରୁଥିଲି ଆଗରୁ ଏବେ ଟିକେ ଛାଡି ଦେଇେଇଛି କିନ୍ତୁ କଲେ ବହୁତ ଭଲ ଲାଗେ। ଦେହ ଟା ଟିକେ ଫ୍ଲେକ୍ସିବୁଲ ହେଇଯାଏ ଆଉ ବହୁତ ଗୁଡେ ଭିତରରେ ବିମାରୀ ଗୁଡାକ ସବୁ ଠିକ ବି ହେଇଯାଏ ଆଉ ପାଣି ବହୁତ ପିୟକୁଇଛ ହୁଏ ନହେଲେ ପାଣି ପିଇବାକୁ ଇଚ୍ଛା ହୁଏନି ୟୋଗା ଆଉ ଯୋଗାସନ କଲେ ପାଣି ପିଇବାକୁ ଇଚ୍ଛା ହୁଏ। ଆଉ ଆପଣ ଠିକ କଥା କହିଲେ ମାନେ ବେଶୀ ଖାଇଦେଲେ ଯୋଗ କରିହୁଏନି। ମୋର ବି ସେମିତି ହୁଏ ତ ମୁଁ ଯୋଉଦିିନ ନ ଖାଇ ସେଦିନ ଯକ ସବୁଦିନ ଆଗରୁ ମୁଁ କରୁଥିଲି କିନ୍ତୁ ଏବେ ମୁଁ ଟିକେ ଛାଡି ଦେଇଛି।
ୟୋଗା କଲେ ପତଳା ବି ରହିବ ଦେହ ଆଉ ସେଇଠି ସମସ୍ତେ କରନ୍ତି ଉ ସବୁ ଆମେ ଯୋଉଠି ରହୁଛୁ ଏଠି କରନ୍ତି ସ୍କୁଲ ରେ ତ ବି ହୁଏ ଆଉ ଏଇ ଯୋଉ ସୂର୍ଯ୍ୟ ନମସ୍କାର ହେଲା ହଳାସନ ତାପରେ ଆମର ମତ୍ସ୍ୟ ଆସନ କେତେ ସୁନ୍ଦର ସୁନ୍ଦର ଆସନ ଅଛି ଆମର। ଆଉ ଏଡା ସବୁ ମୋର କରେ ମତେ ଭଲ ଲାଗେ। ଆପଣ ବି କରନ୍ତି ସବୁ ଆସନ?
ହ ହଁ ଆଉ ଖାଲି ଏତିକି ନ ବହୁତ ମାନେ କଣ କହିଲ ଏମିତି ତ ନର୍ମାଲ ଯୋଗାସନ ବି କେତେ ଅଛି ଆଉ ବି ସବୁ ଯୋଗାସନ ର ତାର ସବୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆମର ଯୋଉ ରୋଗ ପ୍ରତିରୋଧ ଶକ୍ତି ବଢଆବା ପାଇଁ ଆସନ ଅଛି ମୁଣ୍ଡ ବିନ୍ଧା ପାଇଁ ମୁଣ୍ଡ ବିନ୍ଧା କମିବା ପାଇଁ ଯୋଉ ଭ୍ରମରି କରନ୍ତି ଏମିତି ବହୁତ ଅଛି ଆଉ ଉଁ ଆହୁରି ତ କେତେ ମୁଁ ତ ସେଗୁଡା ସବୁ ନାଁ ମନେ ରଖିନି ନହେଲେ ମୁ ରୋଗ ପାଇଁ ବିଭିନ୍ନ ପ୍ରକାର ଆସନ ଅଛି ସେଗୁଡା କଲେ ବି ଭଲ ହେଇଯାଏ ମୁଁ ଏଇ ଏବେ କହୁଛି ମାନେ ଏଇ ମୋର ଏବେଥରେ ଉଁ ଏବେ ତ ସେଇ ଯୋଉ ରଜ ଗଲା ଛଣା ଛଣି ସବୁ ପିଠା ପିଠା ଖାଇକି ଗ୍ୟାସ ହେଇଯାଇଥିଲା ଗ୍ୟାସ ରୁ ତଣ୍ଟି ବଣ୍ଟି ପୋଡୁଥିଲା
ହ
ସେଇଠୁ କଣ ନା ଅ ମୁଁ ଦେଖିଲି ଫୋନରେ ଦେଖିଲି- ଦେଖିକି ବଜ୍ରାସନ ସେ କହିଲା ବଜ୍ରାସନ ରେ ଦଶ ମିନିଟ ବସିଛି। ମୋର ଆପେ ଆପେ ଭଲ ହେଇଗଲା ଧୀରେ ଧୀରେ ହ ସେଟା ହୁଏ ସତରେ ହୁଏ। ଏ ଆଉ- କିଛିଟା ଇନଷ୍ଟାଣ୍ଟ କାମ ସାଙ୍ଗେ ସାଙ୍ଗେ କାମ କରେ ଆଉ କିଛିଟା ଟିକେ ଲେଟ୍। ରେ କାମ କରେ କିନ୍ତୁ- ସବୁ ଗୁଡା ହୁଏ ଭଲ ହୁଏ ବହୁତ ପ୍ରକାର ଆସନ ଅଛି ସବୁ। ହଁ କଲେ ଭଲ - ହେଇଯାଏ ଅଲଗା ଅଲଗା ଅଛି। ଆଉ ସୂର୍ଯ୍ୟ ନମସ୍କାର ଯୋଉଟା କହିଲେ ସୂର୍ଯ୍ୟ ନମସ୍କାର ଟା କରିବା ବହୁତ ଭଲ ଦେହ। ପାଇଁ ସେଟା ସବୁଦିନ କରିବା କଥା। ମୁଁ ବି କରୁଥିଲି ମୁଁ ତ ଜମା ଦି ତିନି ଦିନ କରିଛି ତାପରେ ଆଉ କଣ ଏମିତି ଇଚ୍ଛା ହୁଏ ନା। ସେଟା ସବୁବେଳେ ଅଳସୁଆ ଲାଗୁଛି ନା କରି ହଉନି ନହେଲେ ଉ ସୂର୍ଯ୍ୟ ନମସ୍କାର ସବୁଦିନ- କରିବା ଟା ଭଲ କରିବା କଥା।
ଆଜ୍ଞା ପୁରା ଠିକ୍ କହିଲେ ଆକ୍ଚୁଆଲି। ମୁଁ ବି ଏମିତି କରୁଥିଲି ସୂର୍ଯ୍ୟ ନମସ୍କାର କରୁଥିଲି ଆଉ ଗୋଟେ ଯୋଉ କହିଲେନି ନା- ଆପଣ କହିଲେ ଯୋଉ ଇଏ ଆସନ ମୁଣ୍ଡବିନ୍ଧା ଆସନ ସେଟା ମାନେ- ସେଇଟା ଗୋଟେ ବର୍ତ୍ତମାନ ସମସ୍ତଙ୍କର ଗୋଟେ ରୋଗ ହେଇଗଲାଣି। ଏ ଯୋଉ ମାଇକ୍ରେନ୍- ଯୋଉଟା ରୋଗ ହଛି ନାଇଁ କି ମାଇକ୍ରେନ ଗୋଟେ ରୋଗ ଆଜିକାଲି ସବୁ ବୟସର- କମ ବୟସଠୁ ଆରମ୍ଭ କରି ବୟସ୍କ ଲୋକମାନାନଙ୍କ ମଧ୍ୟରେ ରହୁଛି। ଯୋଉଟା କି ଭ୍ରମରି ଗଲେ- ଭ୍ରମର ତ ସବୁଠୁ ବଢିଆ ଆସନ ଆଉ ସ ସୁଜ୍ ବହୁତ ସହଜ ଆସନ ମାନେ ଏମତି ମୁଣ୍ଡ ଉପରେ ଏମିତି ଆଙ୍ଗୁଠି ରଖିକି ଆଖି ବନ୍ଦ କରିକି ନାଇଁ। ଆଉ ସେଇଟା କଲେ ଭ୍ରମରିଟା କଲେ ମୁଣ୍ଡ ବିନ୍ଧା କମିଯାଏ। ଆଉ ବହୁତ ମାଇଗ୍ରେନ ବି ଭଲ ହେଇଯାଏ। ଆଉ ଗୋଟେ ଅଛି ଆମର ନ ନଉଳି ନା କଣ ସେଟା ଗୋଟେ ପେଟରେ ରଖିକି ସେଟା ପେଟ ଭିତରର ସବୁ - ହୁଁ ଗ୍ୟାସ ଗୁଡାକ ଯେମିତି ସବୁଦିନ କଲେ ହବ। ସେ ଦି ଦିନ କଲେ କିଛି ଭଠେଇକି ବି ହୁଏନି। ସବୁ ଜିନିଷ ଛଅ ମାସ କଲା ପରେ ରେଗୁଲାର ପ୍ରତ୍ୟେକ ଦିନ ଗୋଟେ ଘଣ୍ଟା- କଲା ପରେ ମୁଁ କରୁଥିଲି ମୁଁ ବହୁତ ମୋ ଦେହ ବଢିଆ ହେଇଯାଇଥିଲା। ଆଉ ମାନେ ଏମିତି କି ଆମର ଝିଅ ମାନଙ୍କର ସବୁ ଯୋଉ ପ୍ରୋବ୍ଲେମ ଅଛି - ଅସୁବିଧା ଅଛି ଶାରୀରିକ ଅସୁବିଧା ସେ ସବୁ ଠିକ ହେଇଯାଏ। ସୂର୍ଯ୍ୟ ନମସ୍କାର ଟା କଲେ ସବୁ ଠିକ୍ ହେଇଯାଏ। ଆମର ଭଳିଆ ହେଇଥିଲା ବି ଏବେ ମୁଁ ବି ଛାଡି ଦେଇଛି ମୋ ଦେହ ବି ଆଉ ଭଲ ରହୁନି। ମୁଁ ଠିକ କଲେ ଏଇ ରଜ ଏଇ ସବୁ ଖେଆ ପିଇଆ ଆଉ ଠିକ ଟାଇମରେ ନ ଖାଇଲାରୁ ଯୋଉଟାମ ସକାଳୁ ଜଳଖିଆ ତାପରେ ଭାତ ଡାଲି ସବୁ ଠିକ୍ ସେ ଆମ ରେ ନ ଖାଇଲାରୁ ଗ୍ୟାସ୍ ହେଇଯାଉଛି ଆଉ ଯୋଗ ଠିକ ସମୟରେ କରିବ ପାଣି ବହୁତ ପିଇବ ଆଉ ଆଜି ଆ ଶିଖଉଥିଲେ ଆମ ଘରିକ ଠିଆ ହେଇକି କହିଲେ ବହୁତ ପାଣି ପିଇବେ ଦିନକୁ ଯୋଗ କରିବେ ଠିକ ସେ ଶୋଇବେ କମ ବି ଶୋଇବେନି ରାତିରେ ଆଠ ଘଣ୍ଟା ଶୋଇବେ ହୁଁ ସେଇଟା ସବୁ କଲେ ଦେହ ଭଲ ରହେଆ ତା ସହିତ ଭଲ ଭଲ ବହି ପଢିବେ ଯୋଉଟା କି ପଢିଲେ ମନ ଟା ସୁସ୍ ସ୍ଥ ରହିବ ଆଉ ଆଡୁ ସାଡୁ କଥା ଆକୁ ତାକୁ ଆସ୍ତା ତା ସାଙ୍ଗରେ କଥା ହେଇକି ମାନେ ଖରାପ ଚିନ୍ତା ନ ଆଣିଲେ ଦେହଟା ବେଶୀ ଭଲ ରହିବ। ହଉ ଯାହା ଆପଣଙ୍କ ସହିତ କଥା ହେଇକି ଆଉ ଇ ଏ ଆ ଆପଣ ଆଉ କିଛି କୁହନ୍ତୁ?
ମୁଁ ମୁଁ ତ ଶୁଣିଚି ସେଇଠି ଭଲ ଯୋଗ ସବୁ ସି ଶିଖୁ ଆଜି ଯାହା ହଉ ଆଜି ତ ୟୋଗା ଟା ବୋଲି ଆଜି ତ ମୁଁ ସେଥିପାଇଁ ମାନେ ଗାଁରେ ଆମର ସେମିତି କିଛି ତ ହୁଏନି। ହେଲେ ଉଁ ସେଥିପାଇଁ ଆଜି କିଛି ସେମିତି କରୁନି ନହେଲେ। ହଁ କିନ୍ତୁ ମୁଁ ଦେଖେ ସବୁ ଫୋନରେ ଦେଖିକି ଏ ମଝିରେ କରୁ ଥିଲି ଉଁ ସୂର୍ଯ୍ୟ ନମସ୍କାର କରୁଥିଲି ଆଉ ଗୋଟେ। ଉଁ ବଜ୍ରାସନ କରୁଥିଲି। ଆଉ ଗୋଟେ ସେଇଟା କଣ ଆସନ୍ ତ ମନେ ପଡୁନି କିନ୍ତୁ ସେଇଟା। ଆ ଯୋଉ ମୁଣ୍ଡ ତଳକୁ ଗୋଡ ଉପରକୁ କରିକି ଉଁ। ସା ଆସନ ଶୀର୍ଷାସନ ସେଟା ବି କରୁଥିଲି। ହଁ ସେଟା ବି କରୁଥିଲି ଆଉ ଏମିତି ବହୁତ କରିଥିଲି। ହଁ ଭଲ ବି ଯୋଉ ଉଁ ମ ମାନେ କଣ କିଛି ସେମିତି। ଫଳ ତ ଆସି ନଥିଲା କାହିଁକି ନା ଦି ତିନି ଦିନ କରିକି ଛାଡ଼ିଦେଲେ। କଣ ହବ ଯଦି କରିଥାନ୍ତି ନିୟମିତ କରିଥାନ୍ତି ତେ। ବେଶୀ ନହେଲେ ବି। ଏଇ ମାସରୁ ଦି ମାସ କଲା ପରେ ଯାଇକି କିଛି ପରିବର୍ତ୍ତନ ଆସିବ। ସେମିତି ତ ଆସିବନି ଆଉ ମୁଁ କରୁଥିଲି ମୁଣ୍ଡ ବିନ୍ଧା ଟା ଯେମିତି କହିଲେ ସମ ତାହେଲେ ମୋର ବି ପ୍ରବଳ ହୁଏ। ସବୁବେଳେ ହୁଏ ବହୁତ ଥର ହସ୍ପିଟାଲ ବି ଯାଇଛି। ହୁଁ ଯାଇଛି ସେ ସେ କଣ ଦୁନିଆ। ଇଏ ଏବେ ହେଲାଣି। ଉଁ ଆଉ ପାଣି ପାଣି ତ ଯେମିତି କହିଲେ ପାଣି ପିଇଲେ। ତ ଦେହରୁ ଯେମିତି ଅଧା ରୋଗ ଭଲ ହେଇଯାଏ। ଯେତେ ଉଁ ଯେତେ ପାଣି ପିଇବେ ସେତେ ଦେହଟା ଦେହ ଭଲ ରହିବା ସହିତ ଆମର ଯୋଉ। ଉଁ ଚମ୍ ସ୍କିନ ବି ଚମ କଣ ଚର୍ମ ସେ ବି ବହୁତ ଗ୍ଲୋ। କରିବ ସେ ବି ସବୁ ଠିକ ଠାକ। ରହିବ ଆମ ମୁହଁରେ ଏଇ ଯୋଉ ବ୍ରଣ ଫ୍ରଣ ହଉଛି ସେଗୁଡା ତ ବେଶୀ ଏଇ ପାଣି ପାଇଁ ହିଁ ହଉଛି। ସେ ପାଣି ନ ପିଇବା ଆଉ। ହଁ ସବୁ ଛଣାଛଣି ତେଲ ଜିନିଷ ଖାଇବାରୁ ଉଁ ଏଇ ସବୁ କାରଣରୁ ହଉଛି। ଆଉ ପାଣି। ପିଇଲେ ହିଁ ସବୁ ପ୍ରାୟ ଅଧା ରୋଗ ଦେହରୁ ଭଲ ହେଇଯାଏ। ଆଉ ଆମର କଣ ଏଇ ଯୋଉ ମୋଟା ମୋଟା ହେଇଯାଉଛନ୍ତି ଅ ଘରେ ବସିକି। ଆଜିକାଲି ସବୁ ସ୍ତ୍ରୀ ଲୋକ ମାନଙ୍କ ଠୁ ବେଶୀ ଏଇଟା ହଉଛି ଅସୁବିଧା କାହିଁକି ନା ଆଗରୁ କଣ ସବୁ। ଥିଲା ଶିଳରେ ବାଟୁଥିଲେ ଲୁଗା କାଚୁଥିଲେ। ଏବେ ତ ସବୁ ମାନେ ଆଧୁନିକ ଯୁଗରେ ସବୁ ଜିନିଷ ଟେ କ୍ନୋଲୋଜି ଡେଭଲପ ହେଇଗଲାଣି ସବୁ ଜିନିଷ ହେଇଗଲାଣି। ଅଁ ଗ୍ରାଇଣ୍ଡର ହେଲା ୱାସିଙ୍ଗ ମେସିନ୍ ହେଲା। ଆଉ ତ ମାନେ ସ୍ତ୍ରୀ ଲୋକ ମାନେ ଆଉ ଘରେ କାମ ହିଁ କରୁନା ନ୍ତି ଖାଲି ଯାହା ବଶିକି ଛିଡା ହେଇକି ସବୁ ମୋଟା ହେଇଯାଉଛନ୍ତି। ଉଁ ସେଥିପାଇଁ କଣ ଏକ୍ସରସାଇଜ ଏକ୍ସରସାଇଜ ତ ସମସ୍ତେ ଆଉ କରିପାରିବେନି ଏକ୍ସରସାଇଜ ଟା ବି କଷ୍ଟ ହବ। ଆଉ କିନ୍ତୁ ୟୋଗା କଲେ କଣ। ଅ ବସିକି ବି କରିବେ କଷ୍ଟ ବି ନାହିଁ ଆଉ ବହୁତ ଭଲ ଫଳ ବି ମିଳିବ।
ଆଜ୍ଞା ପୁରା ଠିକ କହିଲେ। ଯାହା ହଉ ଆଜି ଗୋଟେ ଭଲ ଦିନରେ ଭଲ କଥାବାର୍ତ୍ତା ଆମେ ଦି ଜଣ ହେଲେ। ଆଉ ଇଏ ଉଁ ମତେ ବି ଆପଣଙ୍କ ପାଖରୁ ଶିଖିବାକୁ ମିଳିଲା। କାମ ଗୁଡାକ ସହଜ ହେଇଯାଇଛି ଏବେ ଘର କାମ ଗୁଡାକ। ତ ଯୋଗା କରିବା ନିହାତି ଆପଣ ବି ଗାଁ ରେ। ସେଇଠି ବି ତା ତିନ ଚାରିଟା ପିଲାଙ୍କୁ ଡକେଇକି ଆପଣ ବି ଆଜି କରିଦିଅନ୍ତୁ। ଭଲ ହବ।
ହୁଁ
ନାଇଁ ଆସନ ପକେଇ କରିଦିଅନ୍ତୁ ଆ ଗୋଟେ ଏ ଟେମ ଭଲ କଣ କହନ୍ତି ସେଟା? ଆମର ଭାରତକୁୁ ମାନେ ଭଲ ଗୋଟେ ଇଏ ଯିବ। କି ଏଇ ଆମ ଏଠିକାର ଲୋକ ଆମ ଗାଁର ଲୋକ ଆମେ ଏଇଟା ଆମେ ସଚେତନ ଏଇ ଜିନିଷ ପ୍ରତି।
ହୁଁ
ଆଉ କ ଠିକ ଅଛି ମୁଁ ଟିକେ ପରେ କଥା ହେବି କାମ ଆଉ ଟିକେ ଅଛି। ଠିକ ଅଛି।
ଆ
କିଛି କହିବେ?
ନାଇଁ ରଖନ୍ତୁ ପରେ କେତେବେଳେ କଥା ହବା ଆଉ
ପରେ ପୁଣି କଥା ହବ ଆଉ ହଉ ହଉ ଧନ୍ୟବାଦ।
ହଛ